ଚ
ଏ ବସିଛି ଆଉ ତମେ?
ତ ଏଠି ଏବେ ଖାଇକି ଆସିଲି ଆଉ।
କୋଉଠି ଅଛ?
ଏବେ ଭୁବନେଶ୍ଵରରେ।
ହଁ ଭୁବନେଶ୍ୱର ରହୁଛ କି ତମେ?
ହଁ।
ମୁଁ ନୟାଡ଼ ରହୁଛି।
ଓହୋ ତୁମର କୋଉ ଗାଁ?
ମୋର ପ୍ପ୍ରପର ନୟାଗଡ଼।
ଓ ହଁ ମୁଁ କହିଲି ଆମର ସେ ନୂଆଗାଁ ଆମର ଗାଁ ହେଲା ନୂଆଗାଁ।
ଓହୋ ପ୍ରାୟ ପିଲା ନୂଆ ଗାଁରେ ଅଛନ୍ତି।
ହଁ ହ ହଁ ହଁ। ମୁୂଲ୍ୟ ହଁ ହଁ ଆଁ ନାଇଁ ଘରେ ନା ଆନି ଯେ ସମସ୍ତେ ଫ୍ୟାମିଲି ରହୁଛନ୍ତି।
ଓହୋ କଣ ପଢୁଛ ତମେ?
ମୋର ଟୁଏଲ୍ଥ ସରିଲା ଏବେ ପ୍ଲସ୍ ଟୁ ସରିଲା। ତମର ନାଇଁ ନାଇଁ ପ୍ଲସ୍ ଥ୍ରୀ ନାଇଁ। ମୁଁ ଏଣ୍ଟ୍ରାନ୍ସ ପାଇଁ ପ୍ରିପେୟାର୍ ହେଉଛି ଯେଇ ପାଇଁ।
ଓହୋ ସାଇନ୍ସି
ହଁ। ଏ ଡିପ୍ଲୋମା ମୁଁ ଇ ରିଗାଡିଂ ପାଇଁ ପ୍ରିପ୍ରା ଏଇ ଯେଇ ମେନ୍ ପାଇଁ ପ୍ରିପ୍ରାର ହଉଛି ଆଉ।
ଓ ମୁଁ ଡିପ୍ଲୋମା କରିଛି ଏବେ ସିଭିଲ୍ ଡି ସିଭିଲ୍ ଇଞ୍ଜିନିୟରିଂ।
ଓଁ ଡିପ୍ଲୋମା ସିଭିଲ ଞଜିନିୟରଂ ନୁହେଁ କଉଠି କଉଠି କରିଛ? କୋଉଠି କରିଛ କଲେଜ?
ମୁଁ କରୁଛି ଓଡ଼ଗାଁ ପଲିଟେକ୍ନିକ୍ ଗମେଣ୍ଟ।
ଓହୋଃ ଓଡ଼ଗାଁ ଗମେଣ୍ଟ ପଲିଟେକିନିକ୍ ନା ସିଲେ ସନ୍ କେମିତି ହେଇଥିଲା ହେଇଠି?
ଗମେଣ୍ଟ ରେ? ଗମେଣ୍ଟରେ ବଲେ ମୋର ତ ନୟାଗଡ ମୁଁ ପକେଇଥିଲି ଓଡଗାଁ ପକେଇଥିଲି ଭୁବନେଶ୍ଵର ପକେଇଥିଲି ଆଉ ଆଉ ଗୋଟେ ପକେଇଥିଲି ପୁରୀ ନା କୋଉଠି ଗୋଟେ ପକେଇଥିଲି।
ହଁ।
ପକେଇଥିଲି ଯେ ମୋର ନୟାଗଡ ଠୁ ପାଖ ହଉଛି ଓଡ଼ଗାଁ ଟା।
ହଁ ହଁ।
ଓଡ଼ଗାଁ ଆସିଲା ହେରି ଆଉ ଭୁବନେଶ୍ୱର ଆଉ କଣ ପାଇଁ ଯିବି।
ହଁମ ଏ ଘ ଘର ପାଖଟା ଏଟା ହଁ। ମୁଁ କହିଲି ସେଠି ତମର ପ୍ଲେସମେଣ୍ଟ ହେଲା ହଁ।
ଭୁବନେଶ୍ଵର ପରିସ୍ଥିତି ଦେଖି ନାଇଁ ପ୍ଲେସମେଣ୍ଟ ବଲେ ଏଇଟା ମୋ ଫାଷ୍ଟୟର୍ ସେସ୍ ହେଲା।
ଓ ଫାଷ୍ଟ ଇୟର ସରିଲା ଏଟା କେତେ ବର୍ଷ ଟୁ ଇୟର ନା କେତେ ଟୁ ଇୟର। ଆଉ ଥ୍ରୀ ଇୟର। ପ୍ଲଟୁ ପରେ ଟେନ୍ଥ ପରେ ଟେ ଆଉ କିଛି ଡାଇରେକ୍ଟ ଡିପ୍ଲୋମା କରିଦେଲ ନୁହେଁ।
ହଁ ଟେନ୍ଥ ପରେ ମୁଁ ପ୍ଲସ୍ ଟୁ କଲିିନି ଡାଇରେକ୍ଟ ଡିପ୍ଲୋମା କରିଦେଲି ଏବେ ଫାଷ୍ଟ ଇୟର୍ ଶେଷ ହେଲାଣି ସେକେଣ୍ଡ ଇୟର୍ ଆଉ ଟୁ ଇୟର୍ସ ଅଛି ମୋର ଆଉ। ଏବେ ଆଡ଼ମିସନ ହବ ଆଉ ରି ଆଡିମିଶନ ରି ଆଡିମିଶନ ହବ ଏବେ ଆଉ।
ଉୁଁ ହୁଁ ମୁଁ କହିଲି ଆଗ ପ୍ଲସ ଟୁ ଟା କରିଥାନ୍ତା ତାପରେ କରିଥାନ୍ତା ନା।
ନାଇଁ ପ୍ଲସ ଟୁ ଟା କରିଥାନ୍ତି ଯେ ମୁଁ ତ ଡିପ୍ଲମା ଲାଇନ ରେ ଗଲି ପ୍ଲସ୍ ଟୁ କରିକି ଆଉ କଣ ପାଇଁ ଟାଇମ୍ ଲସ୍ କରିକି ସେ ଯେଉ ଡାଇରେଟ ଡିପ୍ଲମା କରିଥିଲି।
ନାଇଁ ଟାଇମ ଲସ ରେ ନାଇଁ ଯଉ ମାଗୁଛି ଟୁଏଲଥ ଲେବୁଲ ଇକୁଭେଲେଣ୍ଟ ଇଏ ଗୁଡା ସିଏ ମାଗୁ ଯଉ ଏଣ୍ଟ୍ରାନ୍ସ ଗୁଡା ମାନେ ଓ ତ୍ରିପୁଲଏସି ଯଉ ଯେ ଆରାଇ ଅଛି ତାରତି ମାଗୁଛି ସେଥିରେ ତମେ ଇଲିିଜିବୁଲ ହେଇପାରିବନି ତମେ ତମେ ଇ ଏ ଦେଇପାରିବ ଡାଇରେକ୍ଟ ଯଦି ପ୍ଲୋମା କରିଚତ ଜଉ ଆସୁଛି ଜୁନିଅର ଇଞ୍ଜିନିଅର ଆସୁଛି କୋଡାର ଏସ ଏସ ସି ଜୁନିୟର ଇଞ୍ଜିନିଅର ସେଟା ଦେଇପା
ହଁ ସବୁ ହେଇପାରିବା ସେ ହବ ପ୍ରାୟ ପ୍ରାୟ ପିଲା ଏବେ ଶୁଣ ପ୍ରାୟ ପିଲା ଏବେ ଏ ପ୍ଲସଟୁ ନ କରିକି ଟେନ୍ଥ ପରେ ଡିପ୍ଲୋମା କରିଦଉଛନ୍ତି।
ହଁ ପ୍ରାୟ ପିଲା ତମେ ଯୋଉ କହୁଛ ତମ କଲେଜ ରେ ଯୋଉ ନଥିବେ ପ୍ରାୟ ପିଲା ସେଇଟା ତମେ କହୁଛ କିନ୍ତୁ ବା ହାରେ ଇନପାରମେଣ୍ଟ କୁ ତମେ ଯେତେବେଳେ ଆସିବ ନେ ବାହାର କଣ୍ଡିସନକୁ ଦେଖିବାକୁ କିନ୍ତତା ମାନେ ଯାଦାଦୂର ପିଲା କଣ ନା ଟୁଏଲ୍ଭ କରୁ କରୁଛନ୍ତି କାହିଁକି ନା ଟୁଏଥ ହେଲା ଗୋଟେ ବେଶିକ ଫାଉଣ୍ଡେସ ନା ବୁଝିଲ।
ହୁଁ ହୁଁ ହୁଁ।
ଯେ ଭଲ କିଛି ଖରାପ ନାଇଁ ତମେ ସିବିଲ ରେ ବି ଭଲ ନୁହେଁ।
ସିଭିଲ୍ ଲାଇନ୍ ଟା ବି ଭଲ ଆଉ ବାକି ଗୋଟେ କଥା କଣ କି ତମେ ପ୍ଲସଟୁରେ ଯାହା ପଢ଼ିବ।
ହଁ।
ଟୁ ସାଇନ୍ସ ଯାହା ଡିପ୍ଲୋମାର ଫାଷ୍ଟ ଇୟର ଟା ସେଆ।
ଓ ତମର କଣ କଣ ସବଜେକ୍ଟ ଅଛି?
ସବଜେକ୍ଟ ରହିଲା ମୋର ମ୍ୟାଥ ଥିଲା, ଫିଜିକ୍ସ ଥିଲା। ଆଉ ଇଂଲିଶ ଥିଲା ଆଉ ତ ମାନେ ଆର୍ଟସ ରେ କଣ ତମେ ଓଡିଆ ଭୁଡିଆ ଟିକେ ପ ପଡ଼ିବ।
ହଁ।
ଏଇ ଡିପ୍ଲୋମାରେ ଓଡିଆ ନାହିଁ ଟୋଟାଲ ସବୁ ଇଂଲିଶ।
ହଁ ହଁ।
ସେଆ ଆଉ ଯୋଉମାନେ ସାଇନ୍ସ କରିକି ଯାଇଥିବେ ମାନେକର ପ୍ଲସଟୁ ତମେ ସାଇନ୍ସ କରିଛ ତମେ ଚାହିଁବ କି ଏବେ ଡିପ୍ଲୋମାଆଉ ଥରେ ଆଡ୍ମିଶନ କରିବାକୁ? ତ ତମେ ଡାରେକ୍ଟ ଫାଷ୍ଟ ଇୟର ନକରିକି ସେକେଣ୍ଡ ଇୟର ଠୁ ଆଡ଼ମିସନ କରଦିଅ।
ମାନେଁ ଜ ମୁ ପ୍ଲ ପ୍ଲସ ଟୁ ପ ଓହୋ ଲାଟେରାଲିଏଣ୍ଟ୍ରି।
ହଁ ଲାଟ୍ରେଲ ଦ୍ୟାଟ ସେକଣ୍ଡୟୀରଠୁ ତ ଆଡମିସନ ନବ କି ତମେ ଯିବ ସେଇ ଯୋଗୁଁ ଫାଷ୍ଟ ଇୟର ଟା ପ୍ଲସ ଟୁ ପାଠ ଯାହା ପ୍ଲସ୍ ଫାଞ୍ଚ ପାଠ ଯାହା
ଓ ହୋ ହଁଁ ବୁଝିଲି ବୁଝିଲି ହଁ ହଁ। ମୁଁ କହିଲି ଏଇଟା କେମିତି ହେଲା ମାନେ ଆମର କେମିତି ଆମର ତମର ଯୋଉ ହେଲା ସେଇଟା ତମର ସିଲେକ୍ସନ କେମିତି ଦଶମ ମାର୍କରୁ ହେଲା ନା କେନ୍ଦ୍ ହେଲା ଓହୋ ଟେନ୍ଥ ମାର୍କ ହଁ ହଁ ଭହେଲେ ମୁଁ କହିଲି ଆ ପାଇଁ କିଛି ଏଣ୍ଟ୍ରାନ୍ସ ହେ ଏକା ଦେଇଥିଲ କି ନାଇଁ ନୁହେଁ।
ନାଁ ନାଇଁ ଟେନ ଟେନ୍ଥ ମାର୍କରୁୁ ତମେ ସିଲେକ୍ସନ୍ ହେଇଯିବ।
ହଁ ମୁଁ କହିଲି ତମ ତମ ଘରଟା କୋଉଠି କହିଲ ଏନେ ଗୋଟେ ଘରଟା କୋଉଠି କହିଲ?
ମୋର ପ୍ରଫର ନାୟଡ଼ ପା ନାୟଡ଼ ଉମେନ୍ସ କଲେଜ।
ହଁ।
ସେଇଠି ଓମେନ୍ସ କଲେଜ ପିଡବ୍ଲୁଲେନ୍।
ହଁ ମୁଁ ଏତେ ଜାଣିନି ସେ ବିଷୟରେ କିନ୍ତୁ ଜାଣିଛି ନୟାଗଡ ସେଇଟା ହଁ।
ହଁ ସେଇଟା।
ଆଉ ଖାଇବ କେତେବେଳେ?
କାଇଁ ଖାଇବା ପିଇବା ତ ହେଇନି ବର୍ଷା ତ ହଉଛି ବର୍ଷା ହଉଛି ଭୁବନେଶ୍ୱରରେ?
ହଁ ବା ବର୍ଷା ହଉଛି।
ହଁ ବର୍ଷା ହଉଛି ଖାଇବା କରିନି ଆଉ ଟିକେ ଗଲେ ଖାଇବା ଆଉ ସକାଳେ ଯାହା ଟିକେ ଖାଇଥିଲି ଜଳଖିଆ। ଉପମା ଗୁଗୁନି ଟିକେ ଖାଇଥିଲି ଆଉ ଖାଇବି ଆଉ ତମେ?
ମୁଁ ମୁଁ ଖାଇକି ଆସିଲି ଏବେ ମୁଁ ଖାଇଲି ଭାତ ହେଇଥିଲା ଆଜି ଶନିବାର ତ ହେଇ ଥିଲା ଆଜିି ବ ତ ସବୁ ଭଜା ଭଜି କରିଥିଲେ ଆଉ ଆଉ କଣ ଗୋଟେ ତରକାରୀ କରିଥିଲେ ସନ୍ତୁଳା ଭଳିଆ। ସେଇଟା ମିକ୍ସଚର ଖାଇକି ଆସିଲି ହଁ।
ଖା ପିଇବା ଶଇଲାଣି ତାହେଲେ?
ହଁ।
ବର୍ଷା କଣ ସକାଳୁ ହଉଚ ନା ଏବେ ଜଷ୍ଟ ହେଲା?
ହଁ ବା ସକାଳୁ ବି ହଉଛି ବା ଆଜି ଆମେ ମେଘୁଆ ପାଗ କରିକି ରଖିଛି।
ହଁ ଭାଇ ତ ତିନି ଦିନ ହେଲା ନା ଆଡରେ ଲଗାତାର ଲଗାତାର ଖାଲି ବର୍ଷା। ଛାଡ଼ିବାର କାହିଁ ଦେଖୁନି ମୁଁ ଟୁପ୍ ଟୁପ ହେଉ ପଛେ କମୁଛି। ବର୍ଷା ପ୍ରବଳ।
ମୁଁ କହିଲି ତମେ ଜନ୍ମ ତମର ବାରଥ ଇଅର ଟା କେବେ? ଜନ୍ମବର୍ଷ କେବେ?
ଦୁଇ ହଜାର ଆଠ।
ଅ ମୋର ବି ଦୁଇ ହଜାର ଆଠ।
ଓ ହୋ।
ତାହେଲେ ଏକା ଆଉ ବଡ ନୁହେଁ କି ସାନ ନୁହେଁ ଆଉ ନା?
ସାମସଙ୍ଗ ଡେଟ୍ ଟା କେତେ ଜନ୍ମ ଡେଟ୍?
ଏକ ଅଗଷ୍ଟ।
ଓହୋ।
ତମର?
ମୋର ଡିସେମ୍ବର ନଅ।
ଓହୋ ହଁ ଏଇ ଦ ଦ ଦିଇ ମାସରେ ହବ ନହେ ଦିଇ ତିନି ମାସେ।
ଭୁବନେଶ୍ୱରରେ ତାହେଲେ ବି ରହୁଛ ହଁ ଭୁବନେଶ୍ୱର କେଉଁଠି ମ?
ଅ ଡେଲଟା ସବୁ ଜାଣିଛ ଡଲଟା ସ୍କୋୟାର?
ଡେଲ୍ଟା ସ୍କୋୟାର୍ ଶୁଣିଛି ମୁଁ ଠିକ ସେ ଜାଣିନି।
ହୁଁ ଶତାବ୍ଦୀ ନଗର ଡେଲଟା ବରମୁଣ୍ଡା ତ ଜଣିିଥିବ ନା?
ହଁ ବରମୁଣ୍ଡା ଜାଣିଛି।
ବ-ବରମୁଣ୍ଡା ଟା ପାଖାପାଖି ଆଉ କିନ୍ତୁ ବରମୁଣ୍ଡା ନୁହେଁ ବରମୁଣ୍ଡା ପା ଖା ପାଖି ଆଉ।
ଓହୋ।
ହୁଁ।
ସେଟା ଖାଇକି ରହୁଛ ଆଉ।
ହଁ ହଁ।
ଓହୋ।
ଆଉ ତମର ସାଙ୍ଗମାନେ ସବୁ କଣ କଲେ ଟେନ୍ଥ ପରେ ପ୍ଲସ ଟୁ ସାଇନ୍ସ ପଢିଲେ?
ହଁ କିଏ ସାଇନ୍ସ ପଢିଲା କିଏ ଆର୍ଟସ ପଢିଲା ଆଉ କିଏ ଡିପ୍ଲୋମା କଲା ଏମିତି ଆଉ।
ହଁ ମୁଁ କହିଲି ଆର୍ଟସ ପଢିଲେ ସେମିତି କିଛି କ୍ୟାରିୟର ଅପରଚୁନିଟି ବେଶୀ ନାହିଁ।
ହୁଁ ହୁଁ ଆର୍ଟସ ପଢ଼ିଲେ କ୍ୟାରିୟର ଅପରଚୁନିଟି ଅଧିକ କିଛି ନାହି ମୋ ସାଙ୍ଗ ଏମତି କିଏ ସାଇନ୍ସ ପଢିଲା କିଏ ଆର୍ଟସ ପଢିଲା ଆଉ ଡିପ୍ଲୋମା କିଏ ପଢିଲା ଏମିତି ଆଉ। ଡିପ୍ଲୋମା ସାଙ୍ଗ ସାଥିରେ କହିଲେ ମୁଁ ମୁଁ ଆଉ ଦି ଜଣ ମାତ୍ର ନେଇଛୁ। ମୁଁ ଆଉ ଜଣେ ଗୋଟେ ପିଲାଟେ ସିଏ ଫେରେ ଆମର ଅଛି ସିଭିଲ୍ ବ୍ରାଞ୍ଚ ଅଛି ମେକାନିକାଲ୍ ଇଲେକ୍ଟ୍ରିକାଲ୍ କମ୍ପ୍ୟୁଟର ସାଇନ୍ସ।
ଓହୋ କମ୍ପ୍ୟୁଟର ସାଇନ୍ସ ଟା ନେଲନି?
କମ୍ପୁଟର ସାଇନ୍ସ ଟା ନେଇଥାନ୍ତି ଯେ ମୋର ସିଭିଲ ଟା ବା ଆସିଲା ଆଉ ଚେଞ୍ଜ କରିପାଇଲିନି ମୁଁ। ସିଭିଲ ରେ ରହିଗଲି ରହିଗଲି ରହିଗଲି ଆଉ ସେକେଣ୍ଡ ଇୟର ଚେଞ୍ଜ ହେଇଥାନ୍ତା ମୁଁ ପ ପକେଇଲେନି ହେଲାନି ଆଉ ବି ଟେକ୍ ରେ ଚାହିଁବୁ ଯଦି ଚେଞ୍ଜ କରିପାରିବୁ।
ହ ବି ଟେକ ଆଉଙ୍କ ଇଏ କରିବା ହେଲା ତମେ ତ କରିଛ ସିଭିଲରେ କରିଛ ବଲେ ଭଲ।
ହୁଁ ସିଭିଲରେ ସିଭିଲ ସେଇଆ ହେଇଯାଇଛି ହେଇଯାଇଛି ଆଉ ଚେଞ୍ଜ କରିନି ଆଉ।
ହଁ ସିଭିଲି ଲେ ବି ହଁ କ ମାନେ କମ୍ପୁଟର ସାସ କମ୍ପୁଟର ସାଇନ୍ସ। ଛାଡିଦେଲେ ସିଭିଲି ଇଲେକ୍ଟ୍ରିକାଲ ଏଇ ଦିଟା ବେଷ୍ଟ ମେକାନିକାଲ ତା ତଳେ ରହିବ। ଇଲେକ୍ଟ୍ରିକାଲ ତମେ ଯଦି ବି ଟେକ ଇଲେକ୍ଟ୍ରିକାଲ ର କରିବ ପି ଏସସି ର ବ ପି ଏସ ୟୁ ଜାଣିଛ?
ପି ଏସ ଶୁଣିଛି ଠିକ ସେଏ ତା ନା।
ହୁଁ ସେଇ ପବ୍ଲିକ ସେକ୍ଟରରେ ପବ୍ଲିକ ସେକ୍ଟର ଅଣ୍ଡରଟେକିଙ୍ଗ ସେଟା ଗମେଣ୍ଟ ର ଗୋଟେ। ସଂସ୍ଥା ବୁଝିଲେ କି ସେଇଥିରେ ତାର ସବୁ ତାର ସବୁ ଭ୍ୟାକେନ୍ସି ଆସିବ ସବୁ ବଡ ବଡ ଭ୍ୟାକେନ୍ସି ତାର ଏକିଲ ଚୁଡ଼ା କିଏ ନବ ନା ରେଲୱେ ବଡ଼ ବଡ଼ ସବୁ ଇଏରେ ରେଲେୱେ ଧରିନିଅ ଟେକ୍ନିଶିଆନରେ ଭାରି ନିଶା। ଇଲେକ୍ଟ୍ରିକାଲ ଇଏର ସେଗୁଡ଼ା ସବୁ ସେଗମେଣ୍ଟ ହେଇକି ଥାଏ ସେ ଜବ୍ ଗୁଡ଼ା ସବୁ ସେଇଟା ସବୁ ପି ଏସ ୟୁ ର ତାର ଦରମା ବେଶୀ ମାନେ ପି ଏସ ୟୁ ରେ ଜବ ପାଇବା ବହୁତ ବ ଇଏ ବଡ ମାନେ ପାଖାପାଖି ତମର
ଜବ ଟା ଆଜିକାଲି କଷ୍ଟ ଯେ ତଥାପି ଆମ କାମ ପଢିଆ କଥା ଆମେ ପଢିଆ ଦେଖାଯାଉ ଆଗକୁ କଣ ହଉଛି।
ହଁ।
ସେଇୟା। ତମେ ଏବେ କଣ ପିଲାଦିନୁ ଭୁବନେଶ୍ଵରରେ ନା ଏବେ ଯାଇକି କେତେ ଦିନ ହେଲା ରହିଛ।
ନାଇଁ ନାଇଁ ପିଲା ଦିନୁ ଆଁ ଆମ ଗାଁ ସେଠି ତ ମୋ ଜେଜେମା ଜେଜେ ବା ପାଖରେ ଗାଁରେ ରହୁଛନ୍ତି ମୁଁ ଜାଣିଛି ଗାଁ। ଚେରେ ଆଉ। ମୁଁ ପିଲା ଦିନୁ ମୁଁ ହଁ ବାବା ମାମା ଭୁବନେଶ୍ଵରରେ।
ମୋ ଭଳିଆ ଆଉ।
ଓହୋ ତମ ବାବା ମାମା ଭୁବନେଶ୍ୱରରେ ନୁହେଁ।
ନାଇ ନାଇ ଭୁବନେଶ୍ଵରରେ ନୁହେଁ ଆମ ଗାଁ ଅଲଗା ଅଉଁ ଆମେ ରହୁଛୁ ନା ଆଡରେ ନିଜେ ନିଜେ ନିଜେ ସବୁ ଘର ଭର କରିଚୁ ଆମେ ନିଜେ ରହୁଚୁ।
ଭଡା ନା ଇଏ ନିଜ ଘର।
ନାଇଁ ନାଇଁ ନିଜ ଘର ଭଡ଼ା ଦେଇଚୁ ଆମେ।
ଆଁ ବଢିଆ ତାହେଲେ ଆଉ ହଁ। ନୟାଗଡ଼ କୋଉଠି ତାହେଲେ ଏଇଟା ଏଇ ଯୋଉ କଣ କହିଲ ମେନସୁଲେସ।
ହୁଁ ପିଡବ୍ଲୁ ଡିଲେନ୍ ଓମେନ୍ସ କଲେଜ ପଛ ପଟ ନା ଓମେନ୍ସ କଲେଜ। ପାଖରେ ପିଡବ୍ଲୁ ଡିଲେନ୍ ସେହି ଭିତରେ।
ଓ ହଁ ହଁ। ମୁଁ କହିଲି କଲେଜ କେମିତି ଯିବା ଆସିବା କରୁଛ ସ୍କୁଟିରେ।
ନାଇଁ କଲେଜ ନାଇଁ ମୁଁ ଏଇଠି ରହୁଛି ମାନେ ମେସ୍ କରିକି ରହୁଛି।
ଓ ହଁ ମେସ୍ କରିକି କେତେ ଜଣ କେତେ ଜଣ ତିନି ଜଣ।
ଆମେ ରହୁଛୁ ଦି ତିନି ଚାରି ଜଣ ରହୁଛୁ ଏବେ ଭାବୁଛୁ ହଷ୍ଟେଲରେ କରିଦବୁ ଆଡମିସନ।
ହୁଁ ହ।
ହଷ୍ଟଲ ହଷ୍ଟଲେ ସେୟା ହଷ୍ଟେଲ ଆଡ଼ମିସନ କରିବୁ ଫୋନତ ଅଲାଉ ଅଛି ସବୁ ଆଲଉ ଅଛି। ସେଇୟା ଆଉ ଟିକ ଡିଗ୍ରୀ କଲେଜଟାରେ ଫୋନ୍ ଆଲାଉ କରିବେ ଡିପ୍ଲୋମାଟା। ସେଆ ଭାବୁଛି ହଷ୍ଟେଲ ଆଡମିସନ କରିଦବୁ ଦେଖାଯାଉ। କଣ ହୋଉଛି ଆଗକୁ ଆଉ ଆଗ ରି ଆଡମିସନ ଟା ସରିଯାଉ ତାପରେ ଦେଖିକି କରିବୁ ଆଉ।
ହଁ ମୁଁ କହିଲି ବି ଟେକ ୟା ପରେ କରିବ କି ନାଇଁ?
ନାଇ ବିଟେକ କରିବି ନା।
କରିବ? ଉୁଁ ହୁଁ ତାହଲେ ତ ଏଥରେ ବେଶୀ ଟାଇମ ଗଲା ଟିକେ।
ଯଦି ଶୁଣ ଯଦି ଜପ୍ ଫପ୍ ଯଦି କିଛି ହେଇଗଲା ଆସିଲାରି ମାନଙ୍କର ଏଇ ଦି ଥ୍ରୀ ଇୟର୍ସ ସରିଲା ଡିପ୍ଲୋମା ଜବ୍ ଫବ୍ କିଛି ଗୋଟେ ଆସିଲା ହରି। ତ ଜବ କରିବି। ଯଦି ସୁବିଧା ହେଲା ବିଟେକ୍ ବି କରିବି। ଏମିତି ଅଛି ଜବ ହବ ବିଟେକ୍ ବି ହବ।
ହଁ ହଉ ତାହେଲେ ଧନ୍ୟବାଦ ଆଉ ଆ ଧନ୍ୟବାଦ ହଉ ହଉ କ ଥା ହେଇକି ଭଲ ଲାଗିଲା ର
ହଁ ହଁ।